ହାଲୋ।
ହଉ ଭାଇ କଣ କରୁଛୁ?
ଏଇ ବା ବସିଥିଲି ଆଉ ଖିଆ ପିଆ ସରିଲା ଏବେ ଏମତିୟା। ହଁ ସବୁ ଭଲ।
ଆଉ ଖାଇବା? ହଁ ଏବେ ତ ଜଷ୍ଟ ଖାଇଲି। ଆଉ ତମର?
ମୁଁ ଏଇ ଏବେ ଖାଇଲି ଏବେ ତ ସରିଲା, ଆଉ କଣ କଣ ଖାଇଲ ଆଜି? କଣ ଆଜି ଏମିତି ଭାତ, ଡାଲି, ପୋଟଳ ତରକାରୀ?
ଆଚ୍ଛା ଆଚ୍ଛା ଆଚ୍ଛା ମୁଁ ଇଡିଲ କୁ ଓ ସେ ଚଣା ତରକାରୀ ହେଇଥିଲା ତ ଖାଇଥିଲି ଆଉ।
ହଁ ଅଛି ।
ଆଉ କଣ ଖେଳା ଖେଳି କରୁଛ ନା ନାଇ?
ଖେଳା ଖେଳି ହଁ ଏମିତି ଏକା ଚାରିଟାରୁ ଛଅଟା ଯାଇ ଟିକେ ଖେଳ ଖେଳି ବୁଲାବୁଲି କରିବା କଥା ଆଉ କଣ?
କଣ କ୍ରିକେଟ୍ ନା କଣ?
ନାଇ କ୍ରିକେଟ ଆ ଆମର ଇଆଡେ ତ ଓଡିଶାରେ କ୍ରିକେଟ ହିଁ ଖେଳନ୍ତି ଆଉ କଣ ଖେଳ ଖେଳୁଛନ୍ତି କି।
ହଁ ସେଇଟା ଏକା କ୍ରିକେଟ ଏକା ଖେଳୁଛନ୍ତି। ଫ୍ରି ହେବା ପାଇଁ ତ ସନ୍ଧ୍ୟାବେଳେ ଯିବାକୁ ପଡ଼ି ଖେଳିବାକୁ।
ହଁ ମାଇଣ୍ଡଟା ଫ୍ରେଶ କରିବା ପାଇଁ ଯିବା କଥା ଆଉ।
ହୁଁ। ତାପରେ ତ ଆଉ କେତେ ଦିନ ପରେ ଏବେ ତ ବର୍ଷା ବର୍ଷି ହେଇଯିବ ଆଉ ହବନି।
ହଁ ଏବେ ଜୁଲାଇ ମାସ ଅଗଷ୍ଟ ମାସ ଖେଳ ବନ୍ଦ ରହିବ। ବର୍ଷା ବର୍ଷି ଜୋରିୟା ହବ। ଆଉ ଥରେ ଶୀତ ଦିନ ଆଇଲେ ଆଉ ଥରେ ଖେଳ ଷ୍ଟାର୍ଟ ଆଉ।
ହଁ ହଁ, ହେଲେ ସେପଟେ ବର୍ଷା ବର୍ଷି?
ବର୍ଷା ବର୍ଷି ତ ଏ ବର୍ଷ ଏତେ ହେଇନି। କାଇଁ ଧରା ପଡ଼ିଲେ କଥା ହବା ଆଉ ଟିକେ ଟାଇମ ଲାଗିବ ଜୁଲାଇ ମଝି ଆଡୁ ବର୍ଷା ପ୍ରା ଇଆଡୁ ଜୋରିଆ ହବ ହେଲା। ବର୍ଷା ହଉଛି କିନ୍ତୁ ରେଗୁଲାର ହଉନି ଆଉ। ଆଉ ତମର ସେଆଡ଼େ ବର୍ଷା ବର୍ଷି କେମତି?
ହଁ ଭାଇ
ତମସ ତମର ତମର ସେଆଡ଼େ ବର୍ଷା ବର୍ଷି କେମିତି? ହଁ ଶୁଭିଲା।
ବର୍ଷା ଏବେ ତ ସାତ ଦିନ ହେଲା ହଉଥିଲା ତାପରେ କାଇଁ ଏବେ ତ ହେଇନି ସାତ ଦିନ ହେଲା। ଖରା କାଟିଛି ଆଉ ଆଜି ଟିକେ ଝିପ ଝିପ କଲା ତାପରେ ଖରା କାଟିଦେଲା ଉଁ ଏବେ ଟିକେ ଖାଲି ମେଘୁଆ ପାଗ କରିକି ଅଛି। ଆ ସେପଟେ?
ଆମର ଇଏଡେ ଏଇନାକା ଏବେ ଜୁଲାଇ ମଝିରୁ ବର୍ଷା ଟା ଜୋରିଆ ହବ।
ହ
ହଉ ଝିଲା ହେଲା ଆମର ପିନ୍ଧି ହେଲେ ଆମର ଦିନୁ ଯାହା ଖରା ବାହାରୁ ଥିବା। ଆସିବ ମେଘ ଆଇବ ଚାରିଟା ବେଳୁ ଆଇବ ପାଞ୍ଚ ବେଳୁ ବର୍ଷାଟା ହବ ଏନତି। ହେଲେ ପ୍ରାୟ ଏମତି ମନର ଦିନ ଯା ଖରା ହଉଥିବ ବାରଟା ବେଳକୁ ବର୍ଷା ହେଇଯିବ। ବାରଟାରୁ ଘଣ୍ଟେ ବର୍ଷା ହେଇଯିବ ଆଉ ଥରେ ଦିଟାକୁ ଖରାବାହାରି ପଡିବ ଏମତି ବୋଲେ ରେଗୁଲାର ଦିନଠୁ ଯାକ ବର୍ଷା ହଉନି। ଆ ଧି ଧି ଧି ଧିର ଜୁଲାଇ ମାସ ଆଡୁ ଜୋରିଆ ବର୍ଷା ଟା ହବ।
ହଁ। ସେମିତି ଆଗ ବର୍ଷା ବର୍ଷିତ ତ ରହିଲା ତାପରେ ଏବେ ଚାଷ ବାସ କରିବେ ସବୁ।
ଚାଷ ଏବେତ ଚାଷ ଟାଇମ ଟା ମେନ ବର୍ଷା ବର୍ଷୀ ବେଶୀ ଜୋଇୟା ହେଲେ ବିଜାରିଆ କମ ହେଲେ ହେଲେ ବିଜାରିଆ ସମାନ ହେଲେ ଚାଷୀ ମାନଙ୍କୁ ଫାଇଦା। ହଁ।
ହଁ ସେଇଟ ଆଗ ଆଉ କଣ ବୁଲାବୁଲି କୁଆଡେ ପ୍ଲାନିଂ ଅଛି ନା ନାଇଁ?
ବୁଲାବୁଲିଇନା ଏ ରଥଯାତ୍ରା ଟା ତ ପୁରୀ ଆଡେ ଯିବା ହେ ଭାବିଥିଲୁ। ତମେ
ମୁଁ ତ ମୁଁ ତ ପ୍ଲାନିଂ କରିଥିଲି ଯି ବିଲ ସଉଳଆ ସଉଳରେ ନା।
ହଁ ଷୋଲରରେ ରଥଯାତ୍ରା।
ଆ ଷୋ-ଷୋହଳ ବୋଲେ ପନ୍ଦରରେ ଗଲେ ହେଇଥାନ୍ତା ପନ୍ଦର ଯାଇ ଷୋହଳରେ
ଆମ ଜଲୁ ମିଶି ମିଶିକି ପଳା। ହେଲା ମୋର ହୋଟେଲ ଚିହ୍ନା କରଛ ଗୋଟେ ଅଛି ସେଇଠି ରହିଯିବା କଣ କହୁଛ?
ହଁ ହଁ ମୁଁ କହୁଛି ତ ମୁଁ ଗଲେ ଯିବା ଗଲେ ମିଶିକି ପଲେଇବା ନହେଲେ।
ହଁ।
ପନ୍ଦରରେ ଗଲେ ଆଉ ରହିଯିବା ରାତିଟା ତାପରେ ଷୋହଳରେ ଇଏ କରିଦବା।
ହଁ ଭୋରୁ ଉଠି ଯାଇ ଦେଖିକି ପଳେଅବା।
ହଁ।
ହଁ। ଆଉ ଯଦି ପୁରୀ ଯିବା ମୁଁ କହୁଛି ବାହୁଡା ଯାଏ ରହିବା ପୁରା ଆଉ।
ହଁ।
ବାଉଡା ବଉଡ଼ା ପଚିଶ ତାରିଖ ଯାଏ ରହିବା। ସାତ ଆଠ ଦିନ ବୁଲାବୁଲି କରିବା ମୁଁ ଭାବୁଛି କୋଣାର୍କ ମନ୍ଦିର ଆଡେ ଯିବା -ଯିବା ହେଲେ।
ହଁ କୋଣାର୍କ ଯିବା ତାପରେ ସେଠି ଟିକେ ଯଦି ଖରା ବି ତ ବର୍ଷା ନହ ତ ଖରା ବି ହଉଛି ନା।
ହୁଁ।
ତ ପୁରୀର ଅଣ୍ଡରୱାଲଡ୍ ଇଏ ପଳେଇଲେ ହବ।
ହଁ ସେଆଡେ ଗଲେ ନ ହବ ଆଉ ସମୁଦ୍ର ଫମୁଦ୍ର ବୁଲାବୁଲି ଚାରିଆଡେ କରିବା।
ଆଖ ପାାଖର କଁ
ହାଲୋ? ହାଲୋ? ହାଲୋ? ହଁ ସେ ଛାଡଦେଇ ଆସି
ଏ ପଡିବ
ହାଲୋ?
ହଁ ପଢ
ହଁ ଭାଇ କୁହ।
ହାଲୋ?